ହ୍ୟାଲୋ।
ହଁ କହ।
ମତେ କଣ ମ ସେବାର ମିନିଟ ଟାଇମର ଟା ବେଖେଇଲେ ଆଜ୍ଞା।
ନେଟୱର୍କ ସର୍ଭ ଇସୁ ବୋଧେ। ମୋର ତ
ଏକଲ ଟା କଲି ନୂଆଟା ଏଥିରେ ବାର ମିନିଟ ଟାଇମର ଦେଖଛି ତୋର ଲାଷ୍ଟ କଲ୍ ଟା
ସର୍ଭର୍ ସବୁ ରିଫ୍ରେଶ୍ ଭଲ ହେଇଯିବ କାଲି ମୁଁ ଜଣ ସହ କଥା ହୋରଛି ମୋର ଆଡ଼୍ ହେଲାନି ତାପରେ ଆଉଥରେ ଟିକେ ପରେ ଆଡ଼୍ ହେଲା। ସେମାନେ କେଇ କଥା ହୋଇନାହାନ୍ତି? ଆଉ
କୁଆଡେ ଯିବରେ ଭାଇକି ଖରା ବୋଇଲେ ଦେଖିଲେ ଡର ଲାଗୁଛି।
ଆଉ
କଣ ଖରା ହଉଛି ଶୁଭୁନି ଇରେ ମେଘଡ଼ ଆଇଲାଣି ବର୍ଷିଓଏ ସେ ତଳେ ଆଳୁ ମେଘ ହେଇଲାଣି ତ
ଟପି କି ଚ ଏସେ କରିଚନ୍ତି ଏ ଆତ୍ମ।
ସେମାନେ ଟପିକ୍
ଏଇନା କେମିତି ଅଛ କଥା ହବନି
ହଁ।
ଟପି କି ଚ ଏସେ କରୁଛନ୍ତି ତାଆ ଅନୁସାରେ। ତାପରେ କଲ କରିବାକୁ ଚିନ୍ତା ସେମାନେ କଲ୍ କଲା ପରେ ଜଣା ମୁଁ କଲ କଲି ସେମାନେ ଆଉ କିଏ ଉଠଉନାହାନ୍ତି କହୁଛନ୍ତି କାଇଁ ଆସିନି କାଇଁ ଆସିନି ସେ କାନି ସେ କାନି ସବମିଟ ହେଇଯାଇଛି।
ହଁ ମୋର ହେଲେ ଫାଷ୍ଟ ଆଡୁ ସେମିତି କେତେଜାକ ହେଇଯାଇଛି ଜିରୋ ସେକେଣ୍ଡ ବାଲା ସବମିଟି। ଏବେ ଟୋଟାଲି ଷୋଳ ଟା ହେଇଛି ତୋ ଥିଲା ଆକା କରିଆର ମ ତାଶେ ଅଟୋମାଟିକ ଜିରୋ ସେକେଣ୍ଡ ହେଇଜିଆର କିଅଣ ହେବାର। ମୁଁ କାଲି ହିଁ ଯେଉଁ ଟାସ୍କ କେତେ ଟା କଂପ୍ଲିଟ ହଉଛି ଆଉ।
ଆ ସୋନା ପୁରା ରୁଲ ପୁରା।
ସେଥିାଇଁ ତାଙ୍କର ପଇସା କେତେ ଯାଉଛି ଆଉ ଆମର ଦୁଇଶହ ଟଙ୍କା ଟେ ଆଇଛି ସେତେବେଳୁ ସେ ଦିନ ଠୁ।
ଆମେ ଖେଳୁ ଚେନା? ଆପଣ ମନ ଇଚ୍ଛା କଥା ହଉଛି।
ହଁ ମୁଁ ଆହୁରି କେମିତି କଥା ହଉଏ। ହଁ କଣ କରୁଛ ଖାଇଲ? ନାଇଁ ଖାଇନି ମୁଁ ଏମିତି କଥା ହେବିକିରେ
ସେମାନେ କଥା ହେଉଚିତି ଆଉ ପୁରା ଭାଷଣ ଦେଲା ଭଳିଆ। ନନ୍ଷ୍ଟପ୍ କଥା କହୁଛନ୍ତି।
ମୋବାଇଲ ସ୍ଟଲ କେୟାର ଟେ ଅଛି ଯାଇକି ଦେଖାଇଲେ ହବ ମୋବାଇଲ ଟା।
ବାହାରେ ନାଁ ଏ ଝରକା ଅଛି ଦେଖା ଯାଉଛି ଏ ପଛକାନି ରୋଡ ଟାରେ। ଆଉ ଗଳିଟା ଭିତରୁ ଏମତି ଟିକେ ବୁଲି ଆାଇିବାକୁ ପଡୁଛି। କିଚେନ ରୁମ୍ ଗୁଡ଼େ ମାନେ ଓଟେ ଦେଇଚି ଯେ, ହେଳା ଧୁଆଧୁଇ କରିବା ପାଇଁ କିଛି ନାହିଁ ପୁରୁଣା କାଳିଆ ରୁ ଟା ଆଉ ଯେମିତି ବନେଇ ଦେଇଚନ୍ତି ତାଙ୍କେ ଆଉ। ତାଙ୍କର ଯାହା ସବୁ ହବ ତଳେ ଏକା। ପାଣିର ବି ଯୋଉ ପିଇବା ପାଣି ଏରା ଏ ଅଛି ଏଠୁ। ଏ ବୋଟଲ୍ ଯା କେତେ ଟଙ୍କା ଲାଖେ ନୋଉଚି ଏରା? ହାଲୋ ହଁ ପା ଏ ଯୋଉ
ଖାଲି ପାଣି ଆଣିବୁ ନାଁ ବେରେଜ୍ ଅଲ୍
ବେରେଲ୍ ବାଲା ଯୋଉ ଟେପ୍ ଲାଗିଚେ।
ହାଇଦରାବାଦରେ ନୋଟୁ ଲାଗୁଚି।
ଏ ଗୋଟେ ବାରେଲ୍?
ପାଣି ଦଶଟା ଆଣିଲେ।
ତାପରେ ନେକ୍ସଟ ଡେ ଗଲେ କିନ୍ ସେ ବେରେଲ ସହିତ ଆଉ ଥରେ ଦିବାର ତାର ସେ ଏକ୍ସଚେଞ୍ଜ୍ କରି ଆଉ ଗୋଟେ ଦିଆର।
ସିଏ ବେରେଲ ଦବ ତୋ ବେରେଲ୍ ଯାହା ଅଛି ପାଣି ଫେରେ ପୁରେଇକି ଦେଇଦବ। ଆରେ ସେଇ ଯୋଉ ଯେ ହାଇଦ୍ରାବାଦରେ ପାଣି ଭରିକି ଦେଇଥାଏ।
ଏଇଠି ଶଳା ପୁଣି କୁଅଁରୁ ପାଣି କଡ଼ିବ ଆହୁରି।
ସେମିତି ଦବ ହିଁ ନାହିଁ।
ଆଁ?
ମଟର ଲଗେଇଦେଇଚି ଘରେ।
ଟାଙ୍କି ଫାଙ୍କି ତ ବସେଇଚି ମଟର ବି ଲାଗିଚି ନାଁ କଣ ଯେ କେମିତି କଣ ୟୁଜ୍ କରିବା ମୁଁ ଜାଣିଚି କି? ପଚାରିବା ପଡ଼ିବ। ଭାଇ କୋହୁଥୁଲେ ଆଜି କୂଅରୁ କାଢ଼ିକି ସ ଧୁଆ ଧୁଇ ସଫାସଫି ଯଦି କଁ କରିବୁ ବୋଲି।
ଆ ଗାଧେଆବା
ଗାଧେଇବାକୁ ଅଛି ବାଥରୁମ୍ ଟେ। ପାଇପ୍ କନେକ୍ସନ୍ ଅଛି ଲାଟିନ୍ ବାଥରୁମ୍ ରେ ଅଛି ପା
ପାଇପ୍ କନେକ୍ସନ୍ ହେଇଚି ଯେ ସେ କୋଉ ପାଣିଆ କଣ।
ନାଇଁ ନାଇଁ ଏ ଟାଙ୍କି ଲଗେଇଚି ଯେ ଟାଙ୍କି ବସେଇକିନା ମଟର ବି ଲାଗିଚି। ଯେ ସେ ଧୁଆ ଧୁଇ
ନାଁ ଏ ଯେ କୁଜି
କେଇଆଣି କୂଅ ପାଣି ହେଇଥିବ ତାଙ୍କର ସେଉଡ଼ା।
ହଁ ପ୍ରାଏ ସେଇଆ।
ହୁଁ। ହଁ କିଏ ନାଁ ଇଆଡ଼ୁ କନେକ୍ସନ୍ ଯାଇଚି କୂଅରୁ ବି ଅଛି କନେକ୍ସନ ଏବେ। ଏମାନଙ୍କର ଘର ଯାହା ସବୁ ମାନେ ସେ ଯୋଉ ଚାରି ସ୍କୋୟାର ଇଏ ଟାଇପ୍ ର ନାଇଁ କି? ଜାଗା ଯାକ ସବୁ ସିଂ ଦିଅର ତ ଯିଏ ଯୋଉ ଷ୍ଟାଇଲ୍ ରେ ସଳା ବନେଚନ୍ତି।
ଆମର ଭଳିଆ ଟ୍ରେନ୍ ଗାଡ଼ି ନାହିଁ ଆଙ୍କର। ଛୋଟ ଜାଗା ଯାହାର ସିଏ ବି ସ୍କୋୟାର୍ ଟାଇପ୍ ର ବନେଇଚି। ଯାହାର ବଡ଼ ମାନେ ଭ ବେଶୀ ଭ ଜାଗା ଅଛି ସିଏ ବି
ହୋଉ ମତେ ଟାଇପ୍ କରିକି
ହୁଁ। କେତେ ମିଣ୍ଟି ଦେଖେଇଲାଣି ରେ ମତେ? ମୋର ସେ ଆରଥରଟା ଆକା ଫ୍ରିଜ୍ ହେଇକି ରହିଯାଇଚଛି ମୋ ଟାଇମର୍ ଦେଖୋଉନି ତ।
ଛଅ ମିଣ୍ଟି ସତାଅନ ସେକେଣ୍ଡ୍ ସାତ ମିଣ୍ଟି ହେଇଗଲା।
ହୁଁଛେ ବାର ମିନଟ ଚାରି ରାକାର ରଯାଇଛି ମର ସେ ସେଟା ପାଣି ଯିବା ପାଇଁ ନାଳଡି ହେଲେ ନାଇ ରେ। କିନ୍ତୁ ଧୁଆ ଧୁଇ ହେଲେ କଲେ ହବ ଇଡେ ହଉ।
ହୁ।
ପାଣି ତ ଶଳା ଟିକେ ଏ ରଖିଦେଲେ ଗରମ ହେଇଯାଉଛି। ଏ ଭିତରେ କା ଥଣ୍ଡା ରହୁଛି
ଆ
ଆରେ ଯଉ ପାଣି ରହୁ ଯାଉ ଚି ମ
ବେଶୀ ଗରମ ଶୀତ ଦିନ ହେଲେ ବଢାଣି ଶୀତହିଁକ ରୁମ ଝାଡା ସାତ ଘର ଦେଖ
ମାସଟି ରହିବାକୁ ପଡିବ କି ଛଅ ହଜାର ଖାଲିରେ ଟାରେ ଯିବ ନା କଣ। ହଁ ବା।
ସେ ଅଧିକ କଷ୍ଟଦାୟକ।
ଆ ରଜାରଉ ଠ ଫମ ଲଗି ଖବର ପିବାରେ କଉ ଗରମ କହିଆକୁ ନାହିଁ। ଇଆଡେ ତ ଖାଲିରେ ହେଲେ ଗରମରେ ମେଘ ହେଲାଣି ନିଘ ଟା ବର୍ଷିଥାନ୍ତା ବୋଲି କି ଶାନ୍ତି ଲାଗିଥାନ୍ତା ବୋଲି। ସେ ତଳ ଆଡେ ମେଘଟା ଦେଉଛି। ରେ ସ ଘରେ ମହାପଭ ଡାକ ବଡ ହେଇ ମହାପଭୁ ଆକାଶ ବର୍ଷା କର ଆମ ଘର ଭିତରେ ଆଗା ପଇସା ଯା
ନାନେ ବସି ଖାଇକି ପହଚାରିକି କଣ ସେ ଡାରୁ ଗୋଧଷରୀ ଭଳିଆ ଖଟିକି ପଇସା କେତେ କମ ହେନ ବୟସ ବଳ
ହୁଁ।
ପଇସା ପଇସା ହେଇ ପ୍ଲସ୍ ବୟସ ରହିବ ମାନେ ଜଲ୍ଦି ଆଗକୁ ବଢ଼ିଆ।
ଁ ବବିଥା କି ଦ ବହି ରାହୁ ବ
ବହି ଥାଏ ର ନାୟଣ ଏଗ ଆମ କଁ ବାହାରରେ କାମ ବାହ ରେ ତାସ ବଳ
ଗାଁରେ ରହିକି କାମ କଲେ ହଉ ନହେଲେ ଗାଁରେ କରନୁ।
ବାହାରୁ ହେ ତୁ କାମୁ ନିଜେ ରୋଷେଇ ସବୁ ନିଜେ କଥା ବଳ ବଶଯାନ୍ତି।
ଚାଷ କାମ କରନୁ ତମର ବିଲ ଅଛି।
କେ ଭାଇ ତ ନୂଆ ନୂଆ ଟେକ୍ନୋଲୋଜି ୟୁଜ କରୁ ଆଉ ଚାଷରେ ଆଉ। ତମ ଘର ଭଳିଆ କାଣି କରୁ ଚାଷ।
ଚାକୁୋଇଜ ଖ ନ
ଆଁ ହଁରେ ତମର ଏବେ ଏବେ ଯେତିକି ଅଛି ସେଇଟାରୁ ପୁରା ଏଥରେ ଧମମିତି ପ୍ରଫିଟ ହବ। ସବୁ ସିଧିଆଥରେ ୟୁଜ କରୁ ସବୁ ଜିନିଷ ତାପରେ ଆଉଥରେ ପଇସା ମିଳିଲା ପରେ ଆଉଥରେ ଇଏ କରୁ ଲଗୋଉ ତାହିଁରେ ଇନଭେଷ୍ଟମେଣ୍ଟ।
ଯୋଉ ରିଷ୍କି ନେବାକୁ ଚାହୁଁନି ଗଲା କୋହୁଚି ନାଇଁ ।
ତାଙ୍କୁ କୋହୁନୁ ଏତା ହେଲେ କଷ୍ଟ କାମ ଆ କାମ କରୁଛି ତାଆଡୁ କଷ୍ଟ ଏତା ଆହୁରି।
ମୁଁ ଆମର ସେ ବଗିରେ ଆଇଲା ଆଡୁ ସବୁ ଯା ସୁରାଡ ବାଲା ଯା ବଇଚନ୍ତି। ସବୁ ହିନ୍ତୀ ଆଜ୍ଞା କଥା ହୋଉଚନ୍ତି ଆଉ ମୁଁ ତାଙ୍କ ଠୀ ଅନେଇଚି। ଓଜା କୋଉଠି କାମ କରୁଚ କୋ